ହଁ।
ହ୍ୟାଲୋ ଦିଦି ନମସ୍କାର।।
ହଁ ଆଉ କଣ କରୁଥିଲ?
ହ କିଛି ନାଇଁ ଘରେ ଗରମ ଲାଗିଲା ବୋଲି ଛାତ ଉପରୁ ପଳେଇ ଆସଛୁ ବସଛୁ ଆଉ ମୋ ଭଉଣୀରେ ମୋର ବସ ଆ ଛାତ ଉପରେ ପବନ ଖାଉଛୁ ଆଉ।
ଆଉ ଖାଇସାରିଲୁଣି ମୁଁ ଏଇଠି ବସିଛି ଆଉ ଖାଇବାକୁ ତ ବଲେ ଖାଇବା ଆଉ ଟିକେ ପରେ ବୋଲି ବସିଯିବା ଆଉ।
ହଁ ଏଇଠି ଛାତ ଉପରୁ ବୁଲୁଛୁ ଖିଆ ପିଆ ହେଇନି। ନା ନା ଖିଆ ପିଆ ହେଇନି ଆଉ ଟିକେ ପରେ ଯିବୁ ଗଲେ ରୋଷେଇ କରିବୁ ବହୁ ସତ ମି ମିଶିକି ଟିକେ ରୋଷେଇ କରିଦେଲେ ଶୀଘ୍ର ସରିଯିବ ତାପରେ ଖାଇବୁ ଆଉ।
ହଁ ଖାଇବାଟା କେତେ ମିନିଟର କଥା ଯେ ଦଶ ମିନିଟ ର କଥା
ହବା ଏକୁଟିଆ ହେଲା ବେଳକୁ କଲା ବେଳକୁ ଟିକେ ଟାଇମ ଲାଗିବ ଏକଥରେ ମିଶିଯିବୁ ଅଧଘଣ୍ଟେ ଘଣ୍ଟାଟେ ଭିତରେ ଶେଷ ମାନେ ରୋଷେଇ ଶେଷ ତା ଅଧଘଣ୍ଟେ ଭିତରେ ଖାଇବା ବି ଶେଷ।
ଏକଥା କହୁଛ ମୁଁ ପୁଣି ଏକୁଟିଆ ଲୋକ ସକାଳୁ ଉଠୁଛି। ଘରଦ୍ୱାର ଝାଡୁ ଦଉଚି ଠାକୁର ପୂଜା ତାସାଙ୍ଗରେ ରୋଷେଇ ବାସ ତା ଝିଅ କାମ ଝିଅ କଣ ଗୋଡ ଅପରେସନ ହେଇଛି ନା ଆଉ ତାକୁ ନଉଛି ତା ଗୋଡ ପୁଣି ତାକୁ ବ୍ରସ୍ କରେଇବି ଗାଧେଇବି ସକାଳେ ତାକୁ ରଖିବି ପୁଣି ମୋ କାମ ଯାକ ସବୁ ମୁଁ ମୋର ଟିକେ ଅଛି ଜପ ତପ ତାକୁ କରିବି ଜପ କରିବି ସେ କାମ ସରିଲେ ଯାଇକି ପୁଣି ସରୁ ସରୁ କେତେଟା ନଅଟା ସାଢେ ନଅଟା ବାଜି ଯାଉଛି ସାଙ୍ଗେ ସାଙ୍ଗେ ପୁଣି ସାଢେ ନଅଟାରେ ଅନ ହଉଛି ମୋର ଲାପଟପ୍ ଆମେ କାମ ପୁଣି କରୁଛୁ।
ଓହ ଝିଅର ଗୋଡ କଣ ହେଇଥିଲା କି?
ସେ ଟିକେ ନାକୁ ଛୋଟ ଟିକେ ଲଙ୍ଗ ଥାଇ ଟା ଟିକେ ଛୋଟ ଥିଲା। ତାକୁ ଆମେ ଟିକେ ମେଡିକାଲ ନେଇକି ଟିକେ ଟିକେ ଲମ୍ବା କରୁଛୁ ଆଉ କଣ। ହଁ ଏବେ ଝିଏ ଭଲ ଅଛି କିଛି ଅସୁବିଧା ନାହିଁ ଚାଲିନି ତ ତା କାମ ଟା ଟିକେ ମତେ କରିବାକୁ ପଡ ଛି ସନ୍ଧ୍ୟା ହେଲେ ଫିଜିଓଥେରାପି ହବ। କରିବାକୁ ନବାକୁ ପଡୁଛି କାମ ଟିକେ ଅଧିକା ଏଇନା ବଢି ଯାଇଛି। ତାପରେ ଗରମ କୁ କୋଉ କାମ କରିବାକୁ ଇଛା ହଉନି।
ଏବେ ବର୍ଷା ଦିନ ଦେଖିବା ବର୍ଷା ହବାକଥା କିନ୍ତୁ ଦେଖିଲାବଳକୁ ବର୍ଷା ନ ହେଇକି ଖରା ଏମିତି ହଉଛି ଯେମିତି ଖରା ଦିନ ଭଳିଆ ଖରା ହଉଛି।
ଆ କଣ ଖରା ଭଳିଆ ଖରା ହଉଛି। ତାର ବର୍ଷା ଖରା ଦିନ ତ ଏତିକି ଖରା ହେଇନଥିଲା ଏତେ ଗରମ ବି ଲାଗୁନଥିଲା। ଏଇ ତ ବହୁତ ଗରମ ଲାଗୁଚ ବର୍ଷା ଦିନେ ଆଉ। ଆଉ ପୁଣି ଠାକୁର ଏବେ ଜଗନ୍ନାଥଙ୍କର ଯୋଉ କାଲି ଅଛି ଇଏ ଅ ସ୍ନାନ ପୂର୍ଣିମା ପୁଣି ଠାକୁର ଗାଧୋଇବେ ପୁଣି ଯୋଉ ଗରମ ଆସିବ ସିଏ ପୁଣି ଦଶ ପନ୍ଦର ଦିନ ଆମକୁ ସମ୍ଭାଳିବାକୁ ପଡିବ କଣ?
ହଁ ଆଉ କାଲି ସ୍ନାନ ଯାତ୍ର ରେ ଆପଣ ଯାଉଛନ୍ତି?
ନାଇଁ କୋଉଠି ଝିଏ ନାମ ଯିବାର ଇଚ୍ଛା ଥିଲା ଯେ? କିନ୍ତୁ ସେତେ ଯୋଉ ଲୋକ ସେଠି ଯୋଉ ଲାଇନ ଦବାକୁ ପଡୁଛି। ଛୋଟ ଛୁଆକୁ ପୁଣି ଛାଡିକି କୁଆଡେ କୋଉଠୁ ଯାଇହବ ୟାର ଯଦି ଗୋଡ ଠିକ ଥାନ୍ତା ହଁ ଆଉମୋ ବାପଘର ସେଇଠି। ବ୍ରହ୍ମଗିରି ବା?
ଓହୋ ବ୍ରହ୍ମଗିରି ମାନେ ଆମର ଯୋଉ କଣ ସେ ଠାକୁରଙ୍କ ଆଲା ନାହଁ।
ମଲା ଭାତବାଲି ହରିଛନ୍ତି। ଏଇ ଆମର ସାତପଡା ଆମର ସେପଟେ ସବୁ ଫେମସ ନା।
ଓ ପୁରୀରୁ ବ୍ରହ୍ମଗିରି କେତେ କିଲୋମିଟର ହବ?
ହଁ ବ୍ରହ୍ମଗିର କୋଡିଏ କିଲୋମିଟର ହବ।
ଓହୋ ସେଠି କଣ ମାନେ ଯୋଉ ଅ୍ଲାରନାଥଙ୍କ ପାଖରେ କେବଳ ଯେତେବେଳେ ଗୋଟେ ବନ୍ଦ ହୁଏ କେବଳ ସେଇ ଟାଇମ ରେ ଖୋଲା ରହେ ନା ସବୁ ଟାଇମିଂ ରେ ଖୋଲା ର କିନ୍ତୁ ବେଶୀ ଦର୍ଶନ ଟା କରନ୍ତି ଏଇ ଯୋଉ ଏଇ ଟାଇମିଂରେ ମନ୍ଦିର ତଳେ ଏପଟେ ହୁଏ।
ହଁ ମନ୍ଦିରରୁ ସବୁବେଳେ ଲୋକ ସବୁବେଳେ ଅଭଢା ରନ୍ଧା ହୁଏ ଯେମିତି ଜଗନ୍ନାଥଙ୍କ ପୂଜା ସେମିତି ହୁଏ। କିନ୍ତୁ ଏଇ ଯୋଉ ଅଣସର ସମୟରେ ସେତେବେଳେ ଅଲଗା ଅଲଗ ତାଙ୍କ ପାଖରେ ସବୁଦିନ କ୍ଷୀରି ଭୋଗ ହବ ଅଲାନାଥଙ୍କୁ ଗୋଟେ କିମ୍ବଦନ୍ତୀ ସେ କ୍ଷୀରି ଭୋଗ ହ କିନ୍ତୁ ଆମର ଏଠି ଯୋଉ ହବ ଆମର ପୁରୀରେ ସେତେବେଳେ ଜଗନ୍ନାଥଙ୍କୁ ରଇକି ସେତେବେଳେ ଚୈତନ୍ୟ ମହାପ୍ରଭୁ ଆସିଥିଲେ ନା ଜଗନ୍ନାଥଙ୍କୁ ଦେଖିବାକୁ ସେତିକି ଭେଳେ ଅଣସର ଚାଲିଥିଲା ଜଗନ୍ନାଥ ମନ୍ଦିର ଭିତରେ ଯୋଉ ଜ ଜର ଜରରେ ପଡିଥିଲେ ଚୈତନ୍ୟ କହିଲେ ଯେ କେମିତିକା ଠାକୁର ଆପଣଙ୍କୁ ଦେଖିବି ବୋଲି କାନ୍ଦିଲେ ଭକ୍ତ ଏକୋଇଶି ଦିନ ଯେତେବେଳେ ଚାଲି ଚାଲି ଖରାରେ ତରାରେ ଆସିଛନ୍ତି ପ୍ରଭୁ କହିଲେ ଯେ ମୁଁ ଯଉ ପୂଜା ହାରି ବ୍ରହ୍ମଗିରିରେ ଅଲରନାଥ ରୂପରେ ମୁଁ ଏଇ ପନ୍ଦର ଦିନ ଟା ମତେ କେହି ଜଗନ୍ନାଥ ବୋଲି ଡାକିବେନି ଅ ସମସ୍ତତେ ଅଲାନନାଥ ବୋଲି ଡାକିବେନି ଜଗନ୍ନା ନାଥ ଡାକିବେ ସେଠି ସେଥିପାଇଁ ଏଇ ପନ୍ଦର ଦିନଟା ହିଁ ସିଏ ଜଗନ୍ନାଥେ ହୁଅନ୍ତି। ପୁରା ଜଗନ୍ନାଥଙ୍କ ରୀତିନୀତି ଯାହା ତାଙ୍କ ରୀତିନୀତି ସେଇଆ।
ଓହୋ।
ସେ ଏମିତି ହବ। ଆଉ ସେଠିକି ଗଲେ ଜୟ ଅଲାରନାଥ କେହି କହିବେନି ଜୟେ ଜଗ ନାଥ ସମସ୍ତେ କହିବେ। ସେଠି ବି ଅଭଡାଆ ଖିରି ଆଉ ଅଲନାଥଙ୍କ ପାଖରେ ଖିରି ଏଇଥିପାଇଁ ଫେମସ ଆ ଯେ ତାଙ୍କ ବିଷୟରେ ଜାଣିଛ ତ?
ହଁ ହଁ ଜାଣିଚି ଜାଣିଚି।
ହଲାରନାଥ କଁ କରିଛନ୍ତି। ଦିନେ ଯାଇଥିଲା ତା ବାପା ଯାଇଥିଲା ଆ ମାନେ ତାଙ୍କ ପୁଅ କୁ କହିଲା ଯେ ମୁଁ ଯାଉଛି ଗୋଟେ ଅନ୍ୟ ଗାଁଆ କୁ ପୂଜା କରିବାକୁ ତୁ ଟିକ୍ ୟେ ଘର ଠାକୁରଙ୍କ ପାଖରେ ପୂଜା କରିଦେଇଥବୁ ସେ ପୂଜା କରିବାକୁ ଯାଇ ଥିଲା ଯେ କହିଲା। ଆଉ ଟ୍ର ଅ ଜ ମାନେ ସେ ମନ୍ତ୍ର ଜାଣିନି। ତା ମା ଖିରି କରିକି ଦେଇଥିଲେ ଆଉ ସେ ଖିରି ଥୋଇଦେଲା। ଓଲା ଆ ଓଲାର ଖା ଖିରି ବାପା ଯାଇଛି ବାହାର ଗା ମୁଁ ଜାଣିନି ଦିଅଙ୍କ ନା ତାକୁ ଦେଇଦେଲ ଅଲନାଥ କ ଖିରି ଯୋଉ ଖାଇଦେଲ ଗରମରେ ସେ ଅଲ୍ ଇଏ କବା ଟା ବନ୍ଦ କରି ଆଣିଚି କଲ ବଲ କିରି ଛୋଟ ପିଲା କାଳେ କବାଟ ଖୋଲ ଖୋଲିଦବ୍ ହଁ ନାଁ ସେ ପିଲା ଟା କହିଲା ଯେ ପ୍ରଭୁ ମୁଁ ଯୋଉ କ୍ଷିରି ଭୋଗ କରିଚି ଆ କେମିତି ମୁଁ ଯେ ତେମେ ଖାଇଲ ବୋଲି ମୁଁ କେମିତି ଜାଣିବି ପ୍ରଭୁ ତାକୁ କଲ ବୋଲିକି ଯୋଉ ଗରମ କ୍ଷୀରି ଖାଇଦେଇଛନ୍ତି ଅଲରାନାଥଙ୍କ ଉପରେ ହାତ୍ ତ ଗୋଡ ସବୁ ଫୋଟକା ହେଇଯାଇଛି। ଦେଖିବ ଚିହ୍ନ ଅଛି ତାଙ୍କ ଶରୀରରେ। ସେଥିପାଇଁ ତାଙ୍କ ବାପା ଆସିକି ଦେଖିଲେ ଯେ ନାଇଁ ପ୍ରକୃତ ଠାକୁର ପୁଅ ହାତରୁ କ୍ଷୀରି ଖାଇଛନ୍ତି ଏଇଆ ଆଉ ଅଲ ନା ତାଙ୍କର ଭଲ କିମ୍ବଦନ୍ତୀ ଅଛି ଏବେ ଯୋଉ ପୁଁଜା ଆଉ ଚାଲିବ ପନ୍ଦର ଦିନି ପୁରା ବଢିଆ ସେ ତାଙ୍କ୍ ଓ ପବଳ ଭିଡ ସେଠି ବି ସେଇ ଲାଇନି ଲୋକ ସେତଳେ କେହି ଯାଉନଥିଲେ। ଏବେ ତ ସମତେ ଜାଣିଗଲେଣି ସବୁ ଜିନିଷ ସୋସିଆଲ ମିଡିଆ ହେଇ ଗଲା ଆଉ ଏବେ ସବୁ ଘରେ ବସିକି ଲୋକ ସବୁ ଦେଖିଦେଲେ ଜାଣିଦେଲେ। ସେତଲେ ବାଟ ଘଟ ପାଉନଥିଲେ ଏଇନେ ସମତଙ୍କ ପାଖରେ ଗାଡି କାର ମଟର ଭର୍ତି ଚାଲିଲେ ସବୁ ଆଉ। କଣ କାହାର ଅସୁବିଧା ଆଉ ସେତେବେଳେ ଲୋ ଜଗନ୍ନାଥ୍ ତା ପାଖରେ ଦିନକୁ କୋଡିଏ ଜଣ ଲୋକ ଗଲେ ବହୁତ ହଉଥିଲା ଏଇନେ ଲକ୍ଷ୍ କ୍ଷ ଲକ୍ଷ ଭକ୍ତ।
ହଁ।
ପୁରା ବଜାର ଭିତରୁ ହବ। ଲୋକକୁ ଯଦି ସକାଳୁ ଯିବ ତାହେଲେ ବାରଟା ଗୋଟେ ବାଜି ଯାଉଛି ଗୋଟେ ଲୋକକୁ ଦର୍ଶନ କଲା ଏଳକୁ ଜଗନ୍ନାଥଙ୍କୁ।
ସକାଳୁ ଏତେ ଲେଟ୍ ହୋଉଚି ନା
ଆରେ ବାପରେ ଏବେ ବା ବହୁତ ଲୋକ ହେଲେଣି।
ହୁଁ ମୁଁ କେବେ ଆମେ କେବେ ଯାଇନୁ। ଚାଇ ଆମେ କେବେ ଯାଇନୁ। ଆଉ ଇଛା କରୁଚି ଯିବା ପାଇଁ କିନ୍ତୁ ଏ ଯୋଉ ଗହଳି କଥା ଶୁଣି ଦୋଉଚୁ ଆ ଏ ଗହଳିରେ ଖରାରେ
ନାମ ସେ ଆମ ଘର। ମୁଁ ଯିଏ ସୁବିଧା ହେଇଥାନ୍ତା ଆମ ସାଙ୍ଗ ହେଇକି ଯାଇକି ସେଠି ଘରେ ରହିଥାନ୍ତେ ସନ୍ଧ୍ୟା ବେଳକୁ ଆମେ ଆମର, ଯାଇକି ଦେଖିକି ଆଇଥାନ୍ତେ। ଆମର ସମସ୍ତ ଚିହ୍ନା ସେଠି ଅଛ କିଛି ଅସୁବିଧା ନାହିଁ। ଆଉ ସେଠି କଣ ହଁ ସେଠି ସେ ପଣ୍ଡେ ବ୍ରାହ୍ମଣ ନା ଆମର ସବୁ ଲୋକ ତ କିଛି ଅସୁବିଧା ନାଇଁ ନା ଚିହ୍ନା ଆଗେ ସେ ଯାଇକି ଖୀ ହବ ଏଠି ଗହଳି ବେଳେ ଆଉ କଣ କରିବେ ସେମାନେ, ଆଉ ସମସ୍ତ ଭକ୍ତ ମାନେ କାହାକୁ ସେ କଣ କରିକି ଦେଖେଇବେ, ଆ ଚୈତନ୍ୟଙ୍କର ସେଠି ଅ ସେଠି ଚୈତନ୍ୟ ଯୋଉ ଯାଇଥିଲେ। ଅଲ୍ନାଥଙ୍କୁ ଜଗନ୍ନାଥ ରୂପରେ ଦର୍ଶନ କରିବାକୁ ତାଙ୍କ ପାଦ ଚିହ୍ନ ଯୋଉଠି ପଡିଚି ସେ ପଥର ସବୁ ଖାଲ ପାଦ ଚିହ୍ନ ର ଖାଲ ହେଇଯାଇଚି।
ମାନେ ପଥର ବି ତରଳି ଯାଇ
ହଁ ଭକ୍ତିରେ ସେ ସବୁ ତା ପାଦ ପାଦ ଚି଼ହ୍ନ ସବୁ ପଡିଚି, ଚୈତନ୍ୟ ବି ଦି ହାତ ଟେକୀକି ସେମିତି ଠିଆ ହେଇଛନ୍ତି।
ହଁ ନାଇଁ ଆମେ ଯାଇନୁ କେବେ ଗଲେ ହୁଅନ୍ତା। କିନ୍ତୁ ଏଇ ଗରମ କୁ ତାପରେ ଗ ହୁଁ ଏଇ ଗହଳି ସକାଶେ ଆଉ ଇଚ୍ଛା କରୁନୁ ଭୟ ଲାଗୁଛି। ଯଦି କିଏ ମାନେ ଗ୍ ହଳି ହେଇଥିବ ଚପା ଚପି କଲା ବେଳକୁ ଅଣନିଶ୍ୱାସୀ ହେଇଯିବ। ଗଲା ଆଉ ସେଠି ଫେରିକି ଆସି ଏବେ ବି ଆଉ ନଥିବ ଆମ ପାଖରେ ଆଉ।
ନାଇଁ ଚାପା ଚୁପି କଣ କି ସତ ନାଇଁ ଲୋକ ବି ଗୋଟେ ଆଉ ଭକ୍ତି କଣ ରୋହୁଚି। ଆମେ ଜାଣିନୁ, ଜଣେ ଯାଉଚି ମାନେ ଆମେ ଯିବୁ, ସିଏ ଯାଇଚି ମାନେ ମୁଁ ଯିବି, ମୁଁ ଯାଉ ମାନେ ସିଏ ଯିବ ତାକୁ ଦେଖି ଲୋକ ପୁରା ଭର୍ତ୍ତି ଆ ବ୍ରହ୍ମଗିରି ନା ତା ସେ ଭ୍ରମଗିରି ଲୋକ କେହି ଦେଖିିନଥିବେ ପୁରୀରୁ ଆମର ପୁରା ବେଶୀ ପଣ୍ଡା ପଡିଆରେ ଯିବେ ସେମାନେ ଜାଣିଛନ୍ତି ତାଙ୍କ ବିଷୟରେ, ତାଙ୍କୁ ଜଣାଅଛି କେମିତି କଣ ଆଛା କେତେ ଇଏରେ ଯାଉଛନ୍ତି କଣ।
ହଁ ମ ଏଇ ମେନ୍ ହୋଉଚି ସୋସିଆଲ ମିଡିଆ ଯୋଉ ଏବେ ହେଇଗଲା। ସବୁ ସେଇ ସକାଶେ ଟିକେ ବେଶୀ
ସେମାନେ ଜାଣି ଯାଉଛନ୍ତି ଯୋଉମାନେ ଦେଖିକିରି କୋଉଠି କଣ ହୋଉଚି କଣ ନାହିଁ। ଆଉ ଆମେ ଏମତି ଇଏ କଲୁ ଆଉ ତାଙ୍କର କଣ ଇଏ ଆ ଷ୍ଟ୍ରା ଅପ୍ ତ ସବୁ ଜାଗା ସେଇଆ ଆମର ବାଲିହରିଚଣ୍ଡୀ ଯୋଉ ଏ ରଜ ବଳେ କମ ଗହଳି ସେଠି ସେ ସମୁଦ୍ରକୁ କୁ ନଈକି ନଈ ପାର ହେଇକି ସମୁଦ୍ର କୂଳ ଯିବ ଝାଉଁ ବଣ କମ ସୁନ୍ଦର ଜାଗା ସେ। କାହିଁକି ଲୋକ ସେଠି ନ ଯିବେ
ଏ ଆଠ ବର୍ଷ ତଳେ, ଲୋକ ସେଠିକ କେହି ବି ହେଲେ ନଥିଲେ। ମାନେ ଏମିତି କିି ଗୋଟେ ଲୋକକୁ ମାରିକି ପକେଇଦେଲେ ସେଠି କେ ଜାଣିପାରିବେନି। ଆଉ ଏବେ ଏତେ ଗହଳି, ଏତେ ଗହଳି ମାନେ ପଶିିବି ହବନି ଏତେ ଗହଳି
ନା କେମିତି ପଶିବ କିଛି ତମେ କରିପାରିବନି। ତାଙ୍କର ପରା ଏଇଆକୁ ଗୋଟେ ଜାଗାରେ ଯଦି, ଗୋଟେ ଲୋକ ଗଲା କିଛି କହିଦେଲା ଆଜି କାଲି ସୋସିଆଲ ମିଡିଆ ଟିକେ ଭାଇରାଲ ହେଇଗଲା ଚାଲିଲେ ଭକ୍ତି ଥାଉ ଭାବ ଥାଉ ନଥାଉ। ଠେଲା ପେଲା ମାଡ ପିଇଟି ଆଉ ତମ କରିବ କଣ
ହଁ।
ନାଇଁ ଆମର ବାଲିହରିଚଣ୍ଡୀ ରେ ଆଗରୁ ବନ୍ତ ଉପରେ ବାଲି ବନ୍ତ ଉପରେ ମାଙ୍କ ମନ୍ଦିର ଆଉ ସେ ଚାରିପଟେ ଏତେ ସୁନ୍ଦର କରିଦେଇଚି ସରକାର କରିଦେଇଛନ୍ତି। ଆଉ ସେ ନଈକି ଯୋଉ ଯିବା ପାଇଁ, ଯୋଉ ଜଙ୍ଗଲ ଭିତରେ ନଈକି ଯା, ନଈ ପାର ହେଇକି ପୁଣି ଗୋଟେ ଝାଉଁ ଜଙ୍ଗଲ ପଡ଼ିବ ସମୁଦ୍ର କୂଳକୁ ଯା, କି ସୁନ୍ଦର ଜାଗା ସତରେ, ଗଲେ କିନ୍ତୁ କିନ୍ତୁ ଜଣେ ଗଲେ ଭୟ କରିବ। ଦିଇ ଜଣ ଗଲେ ବି ଭୟ କରିବେ
ହଁ ମିଶିକି ଏମିତି ପଳେଇବ, ପଳେଇବ ଗଲା ଭଲସେ ବୁଲାବୁଲି କରିକି ଆସିବ।
ହୁଁ। ମିଶିକି ଗଲେ ଟିକେ ଭଲ ଲାଗେ ଲୋକ ଗଲେ କଣ ଡର ନାହିଁ ଭୟ ନାହିଁ ଟିକେ ଆସିବ ସନ୍ଧ୍ୟା ହେଇଗଲେ ଜଙ୍ଗଲ ଜାଗା ଆଉ ଭୟ ଲାଗିବନ ଯିଏ ବଡ ଜଙ୍ଗଲ ସିଏ ତା ସେଥିପାଇଁ ଏୟାରପୋର୍ଟ ହୋଉଚି ଯେ ଆମର ଏପଟେ ସେ ଏରିଆରେ ପୁରୀରେ ସେ ଗୁଡାକ ବହୁତ ରେଟ ହେଇ କମ ପଇସା ହେଲାଣି ସେ
ହଁ ସେପଟେ ଯେତେ ଯଲେ ବି ପୁରୀ ମାନେ ମହାପ୍ରଭୁଙ୍କର ଜାଗା ସେଥିପାଇଁ ସେଇଟା ରେଟ୍ ଅଧିକ। ସମସ୍ତଙ୍କର ଇଚ୍ଛା କି ସେଇଠି ରହିବା ପାଇଁ। ସେଥିପାଇଁ ତ ରେ ମାନେ ଡିମାଣ୍ଡ ଅଛି ଆଉ ତାର ମାନେ
ହେଲେ ହେଲେ କଣ ହବ। ଆମର ଏପଟେ ବୋ ଭୁବନେଶ୍ଵରରେ ଧର ଘର ଗୋଟେ ଘର କଲେ ପାଞ୍ଚ ବର୍ଷ ଦଶ ବର୍ଷ ଯା ଛାଡିବନି ଇଏ ହଉନି ସେ ଲୁଣି ପାଣି ହାୱ ରେ ଯୋଉ ସମୁଦ୍ରକୁ ଚିଲିକା ଆମର ସେଠି ବା ଲୁଣି ପାଣି ହବରେ କହଲେ କାନ୍ଥରୁ ଝଡିଯିବ
ହଁ ସେମିତି ହବ ଲୁଣି ଇଏରେ
ହଁ ବା ହୋଉଚି ଆମର ସେପଟେ ସେମିତି ଘର ଆଉ ଯେତେ ଏପଟ ଗୋଟେ ଗଡରେଜ କିଣ ଲୁହା ଜିନିଷ କିଣ ଯୁଗ ଯୁଗ ଧରି ପଡିକି ରୋହୁଚି ହାଁ ସେପଟ ଗୋଟେ ଗଡରେ ଯେ ତମେ କିଣିକି ଦେଖିଲ ଲୁହା ଜିନିଷ କିଣିକି ଦେଖିଲ? ହେରା ପ୍ ନବେ ପାଞ୍ଚ ଦଶ ବର୍ଷ ହେଇଗଲା ମୁ କଳଙ୍ଗୀ ମନକୁ ଲାଗି ଖଲେ ଖଣ୍ଡ ଖଣ୍ଡ ହେଇକି ଛାଡିବ। କେବଳ ଲୁଣି ହାୱା ଆମ ଦାଣ୍ଡ ଟା ପୁରୀ ଟା ଭଲ ଜାଗା ଟା ବୁଲିବାକୁ ଟେ ଭଲ ଲାଗେ ଦାଣ୍ଡ ଟା ୟା ଅପେକ୍ଷା ସନ୍ଧ୍ୟା ହେଲେ କି ପବନ ଦବ କି ସୁନ୍ଦର କିନ୍ତୁ ଦିନ ସାରା ସେଠି ଚ ପଶି ହବନି।
ହୁଁ ହୁଁ।
ଯୋଉ ଭାଙ୍ଗିକି ତାକୁ ଯୋଉ ଆହୁରି ଯୋଡା କରିଦେଲା ଇଏ କରିଦେଲା ଆଉ ଏବେ ବା ଆଗେ ଟିକେ ମଣିଷର ଦର୍ଶନ କରିପାରୁଥିଲା। ଏବେ ଯୋଉ ସରକାର ଚାରିଦୁଆର କଲେନ୍ତୁ ମୋଟେ ଦର୍ଶନ କରିହୋଉନି ଲୋକ ଲାଇନ ରେ ଠିଆ ହେଇ ଇ ପୁରା ଆଉ ଯିବାକୁ ଇଚ୍ଛା ନାହିଁ ତା ଭିତରକୁ ଆଉ ଛୋଟ ପିଲା ତମେ ନେଇକି ଯିବ କେତେ ସମୟ ଠିଆ ହବ।
ନା ହେଇପାରିବନି। ଏବେ ଯୋଉ ଗହଳି ହୋଉଚି ପଶି ହବନି ଚାରି ଦରବାର ଖୋଲିଲେ ଖୋଲା ସିଏ ଭାବ ମାନେ ଚାରି ଦ୍ଵାର ଖୋଲିଚନ୍ତି ଭିଡ ନହବ। କିନ୍ତୁ ଚାରି ଦ୍ଵାର ଖୋଲିଚନ୍ତି ଯେ ପ୍ରବଳରୁୁ ପ୍ରବଳ ଭିଡ ହୋଉଚି।
ଏ ଏଇ ସରକାରକୁ କିଛି ଜଣା ନାହିଁ। ସେ କରିଦେଇଛନ୍ତି। ଚାରିଟାକ ଦୁଆର ଖୋଲିକି ହଇରାଣ ସେତେବେଳେ ଆମେ ଟିକେ ଶାନ୍ତିରେ ଦର୍ଶନ କରୁଥିଲୁ ସତରେ ଏବେ ଆଉ କିଛି ନହିଁ। ତମେ ପୁରୀ ଲୋକ ହୁଅ ବାହାର ଲୋକ ହୁଅ ସମସ୍ତେ ଏକା ସାଙ୍ଗରେ ସମାନ।
ହଁ ତଥାପି ଏବେ କଣ ଅଲଗା ସବୁ ନିୟମ ବାହାର କରିୁଛନ୍ତି ମତେ ଏତେ କିଛି ଜଣା ନାହିଁ। ସମସ୍ତେ କଣ କହୁଛନ୍ତି ଭଲସେ ଯାଇ ଦର୍ଶନ କରି ହୋଉଚି ବୋଲି
ନିୟମ କିଛି ନାହିଁ। ସେଇ ଲାଇନରେ ଠିଆ ହବ ସେଇ ଘଣ୍ଟା ଘଣ୍ଟା ଧରିକି ଠାକୁରଙ୍କର ଯଦି ପହଡ ପଡିଗଲା ପୁଣି ତମେ ସେମିତି ଅପେକ୍ଷା କରିକି ଠିଆଇଥା। ଏଇଆଡା ସବୁ ବନ୍ଦ ଖରାରେ କେତେ ବ୍ୟାଟିକେଟ